ଆଜ୍ଞା।
ହ୍ୟାଲୋ ମ୍ୟାଡ଼ମ ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ଶୁଭ ସନ୍ଧ୍ୟା ବହୁତ ଭଲ ଅଛି। ଆପଣ ଆପଣ ଭଲ ଅଛ? ଛନ୍ତି
ଆଜ୍ଞା ମୁଁ ବି ବହୁତ ଭଲ ଅଛି।
ହୁଁ ହୁଁ ଆଉ ଆପଣ ଆଚ୍ଛା ଆପଣଙ୍କୁ ଯେମିତି କାହାର କଣ ପସନ୍ଦ ଥାଏ। କିଛି କାମ କରିବା ପାଇଁ କି ଆପଣଙ୍କୁ ଅ ଗାର୍ଡେନିଂ ପସନ୍ଦ ମାନେ ଗଛ ବଛ ଲଗେଇବା ତାକୁ ଏସବୁ କରେଇବା।
ହଁ ନିହାତି ହଁ ମତେ ଭଲ ଲାଗେ।
ହୁଁ ହୁଁ ମତେ ବି ଭଲ ଲାଗେ। ମୁଁ ବି କରେ ମୁଁ ଏଇଥିପାଇଁ ପଚାରିଲି କାହିଁକିନା ମୁଁ ଏବେ ସେ ସେମ କାମ କରୁଥିଲି ତ ସେଇଥିପାଇଁ ମୁଁ ଭାବିଲି ଆପଣଙ୍କୁ ଟିକେ ପଚାରିଦିଏ।
ହଁ ହଁ ନିହାତି ଭାବରେ ନିହାତି ଭାବରେ ଛୋଟ ଛୋଟ ତ ଗଛ ଲତା ଲଗେଇବା ମୁଁ ତ ଗୋଟେ ଛୋଟ ଯୋଉ କହନ୍ତି ଛୋଟ କୁନି ଉଦ୍ୟାନଟେ ବନେଇ ଦେଇେଇଛି ଆମ ଘରେ।
ବାଓ ବହୁତ ବଢିଆ।
ଅଳ୍ପ ବହୁତ ବହୁତ ଅଳ ବହୁତ ହଉ ବିଭିନ୍ନ ପ୍ରକାର ଗଛ। ତମେ ଦେଖିବାକୁ ପାଇବ ସେଇ ମାନେ ଫଳଠୁ ନେଇକି ଯେମିତି କିି ପ୍ରତ୍ୟେକ ଏମିତି କିି ଆଖୁ। ଆଖୁର ଆପଣ ଜାଣିଛନ୍ତି ଆଖୁ ଗଛ ତ ତେଣୁ ଆମ ବାରିରେ ଆ ଆଖୁ ଗଛ ବି ଆପଣଙ୍କୁ ମିଳିବ। ବା
ଆଛା ଆମ ବାଡିରେ ବି ମାନେ ସପୁରୀ ଗଛ। ମାଛ ବି ଲାଗିଛି ଆଉ ଯୋଉ ଅମୃତଭଣ୍ଡା ତ ମତ ସବୁ ଫଳଠୁ ମତେ ଅମୃତ ଭଣ୍ଡା ବହୁତ ମାନେ ବହୁତ ପସନ୍ଦ ଆଉ ମତେ ବହୁତ ଭଲ ଲାଗେ ତ ସିଏ ବି ସିଏ ମାନେ ଆମେ ତାକୁ ଲଗେଇନୁ, ସିଏ ଯୋଉ ମାନେ ଫୁଲ କୁଣ୍ଡରେ ସିଏ, ମାନେ ତା ସିଏ ସେ ଗୋଟେ ଉଠି ଯାଇଛି, ଆଉ ସିଏ ବହୁତ ବଡ ହେଇଯାଇଛି ସେ ଫୁଲ କୁଣ୍ଡରେ ହିଁ ଅଛେ ଆମେ ଆମେ ତ ଭାବୁଛେ ୟାକୁ କାଢିବୁ ନା ରଖିବୁ ଇଏ ପୁଣି ବଡ ହେଇଯିବ ସେ ପୁଣି ଫଳ କୋଉଠି ପଡିଯିବ ତାର ବାଲକାନିରେ ଲାଗିଛି ତଳେ ପଡିଯିବ ଫଳ। ଗଛ ଲଗେଇବା ତ ଏବେ ବହୁତ ଜରୁରୀ ହେଇଯାଇଛି, ତ ଭଲ ବି ଲାଗେ ତା ସାଙ୍ଗରେ ଆମର ଦାୟିତ୍ୱ ତ ବନିଯାଇଛି ଏବେ ଗଛ ଲଗେଇବାଟା କାହିଁକି ନା ଆପଣ ତ ଦେଖ ଦେଖୁଥିବେ ଏବେ ସବୁ ସବୁ ଯେତେ ସବୁ ଡେଭଲପମେଣ୍ଟ ପାଇଁ କି ସବୁ ଜାଗାରୁ ଗଛ କେତେ କାଟି ଦଉଛନ୍ତି, କେତେ କଣ ହଉଛି ତାକୁ ନେଇକ କି ଏଥିର କେତେ ତାତି ବଢୁଛି କେତେ ତାପମାତ୍ରା ସବୁବେଳେ ବୃଦ୍ଧି ପାଉଛି, ଯେମିତି କିି ଆଗରୁ ଯଦି ଗୋଟେ ଆଭରେଜ ହିସାବରେ ହାରାହାରି ଦେଖିବାକୁ ଗଲେ ସେଥିରେ ଆପଣ ଗୋଟେ ଡିଗ୍ରୀ ସେଣ୍ଟିଗ୍ରେଡ ଆପଣ ବଢୁଛି ଏମିତି ଜାଣୁଥିବ ଏବେ ପୁରା ମାନେ ଯଦିଣ୍ ଫଷ୍ଟ ସେରୀ ପରେ ପରେ ମାନେ ଏମିତି କୁହାଯାଏ କି ମାନେ ଏମିତି ତଥ୍ୟ ଦିଅନ୍ତି କି ତାପରେ ଆପଣ ଦେଖିବେ, ସେଥିରୁ ପୁରା ତିନି ରୁ ପାଞ୍ଚ ଡିଗ୍ରୀ ବହୁତ ଅଧିକା ମାନେ ଏତିକି ରେଞ୍ଜ ରେ ପୁଣି ବଢିବ ତ ସେଥିରେ ତ ଭାବିବା କଥା ଏବେ ତ ଆପଣ ବି ଦେଖୁଥିବେ କେତେ, ନିୁଜ ସବୁ ଏମତି ଆସୁଛି, ଖବର ଆସୁଛି କି ଆଜି ଏଇ ବାଲା ଆଇସ୍ ସେଇ ବରଫ ଖଣ୍ଡ ଆଜି ପଡିଗଲା ସିଏ ଆ ସମୁଦ୍ରରେ ପଡିଗଲା ଇଏ ହେଇଗଲା ହେଇଗଲା କେତେ ସବୁ ଆଉ ଏବେ ତ ଖରା ଖରା ମାସ କୋଉଟା ବର୍ଷା ମାସ କୋଉଟା ଜଣା ବି ପଡୁନି। ଖରା ମାସରେ ବି ବର୍ଷା ହେଇଯାଉଛି।ବର୍ଷାରେ ବି ବର୍ଷା ଶୀତ ଦିନରୁ ବି ବର୍ଷା
ଏ ହଁ ଏସବୁରେ ଅନିୟମିତତା ଦେଖା ଦଉଛି।
ସବୁ ଜିନିଷରେ ଏଇ ତାପମାତ୍ରା ବୃଦ୍ଧି ଯୋଗୁ କେତେ କଣ ଅ ସମସ୍ତଙ୍କୁ ସମସ୍ୟା ଦେଖିବାକୁ ମିଳେ ମଣ ହଁ ମାନେ ଯୋ
ଗରମ ଗ୍ରୀଷ୍ମ ଋତୁ ଚାଲିଛି ତ ମାନେ ଆବଶ୍ୟକତା ଠାରୁ ଅଧିକ ଏତେ ପ୍ରଚଣ୍ଡ ରୌଦ୍ର ତାପ ତା ସହିତ ଏତେ ଅସହ୍ୟ ଗରମ ସମସ୍ତଙ୍କୁ ସହ୍ୟ କରିବା ପାଇଁ ପଡୁ
ହଁ ହଁ ପୁଣି ସେଇଥିରେ ବାହାରକୁ
ମଦ ନିହାତି।
ଆଜ୍ଞା ଆଜ୍ଞା ଆଉ ବୁଣି ଏମିତି ମାନେ ସମସ୍ତଙ୍କ ଗୋଟେ ଗୋଟେ ତାପମାତ୍ରା ଯାଇ ଆମେ ନିଜକୁ ସେଇଠି ବଞ୍ଚେଇ ରଖି ପାରିବା, ନା ଯେମିତି ମଣିଷ ମାନଙ୍କର ବି କିଛି ଗୋଟେ ଅଛି, ମାନେ ଏତିକି ଯାଇଏ ହିଁ ସେମାନେ ସହିପାରିବେ ସେମତି ପଶୁପକ୍ଷୀ ମାନଙ୍କର ବି କିଛି କିଛି ଥାଉଛି ତ ସେଇମାନେ ଆମେ ତ ମାନେ ଆମର ଯେତିକି ତାପମାତ୍ରା ଆମେ ଯଦି ସେଇ ହିସାବ, ବହୁତ ଗରମରେ ଆମେ ଯଦି ଚଳିପାରିବାନି କହିଲେ ଆମ ପାଖରେ ଅପସନ ଅଛି, କି ଆମେ ଠିକ ଅଛି ଆମେ ଘରେ ଏସିି ଲଗେଇଦେଲୁ, ଫାନ ଲଗେଇଦେଲୁ, କି ଆମେ ଏଇଠୁ ଛାଡିକି ଆଉ କୋଉ ଜାଗାକୁ ପଳେଇଲେ ବି ମାନେ ଆମେ ସବୁ ଜାଗାରେ କେମିତି ଆମେ ଟିକେ ଚଳପ୍ରଚଳ ହେଇପାରିବା ଟିକେ ମ୍ୟାନେଜ କରିପାରିବା ସେ ଜିନିଷ ଆମେ ମଣିଷ ହିସାବରେ ଆମେ କରିପାରୁଛୁ, କିନ୍ତୁ ପଶୁପକ୍ଷୀ ତ କରିପାରନ୍ତିନି ସେମାନେ ଆପଣ ଦେଖୁଥିବେ କେତେ ସାରା ପଶୁପକ୍ଷୀ ଏଇ ସବୁ ତାପମାତ୍ରା ଅ ର ପରିବର୍ତ୍ତନ ପାଇଁ କି କେତେ ସାରା ପଶୁ ପକ୍ଷୀ ୟା ତ ଏବେ ଦେଖିବାକୁ ହିଁ ମିଳୁନାହାନ୍ତି।ଏମିତି ଦିନ ଆସିଲାଣି କିଛି କିଛି ପଶୁପକ୍ଷୀ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆଉ ପୁରା କମି କମି ଗଲାଣି। ହଁ ସେଇଟା ବି ଆ କୁ ଦେଖିବାକୁ ମିଳିବନି ପୁଣି ଆଗକୁ ଯାଇକି।
ବହୁତ ନୁହଁ ନିହାତି ଭାବରେ ସେ ଯେମତି କହିଲେ ତ ବି ସୁଷ୍ମତା ବା ବିଶ୍ଵତାପନ ବୋହୁତ ଗୋଟେ ବଡ ମାନେ ସମସ୍ୟା ଯାହା ଫଳରେ ମ-ଏହିଭଳି ଦେଖିବାକୁ ମିଳୁଚି ତ ନିହାତି ଭାବରେ ପ୍ରତ୍ୟେକ ଜନସାଧାରଣଙ୍କୁ ମନୁଷ୍ୟ ଠାକୁରଙ୍କୁ ନିହାତି ଭାବରେ । ଅବଗତ ସଚେତନତା ରହିବା ଦରକାର।କି ଆମର ଆମେ ତ ଦିନକୁ ଦିନ ଗାଡିର ବ୍ୟବହାର କଳକାରଖାନାର ବ୍ୟବହାର ଏ ସବୁ ତ ବଢି ଚାଲିଛି ତ ତାକୁ ପୁଣି ସନ୍ତୁଳନ ରଖ ରକ୍ଷା କରିବା ପାଇଁ ଆମକୁ ପୁଣି ବୃକ୍ଷରୋପଣ କରିବାର ଅଛି ଯାହା ସବୁ ପ୍ରାକୃତିକ ଯେତେ ସମ୍ଭବ ତ ଲୋକମାନେ ସବୁ ଜିନିଷ ପ୍ରତି ଅବଗତ ହେଇ ପାରୁନାହାନ୍ତି କୌଣସି ଗୋଟେ ଦୃଷ୍ଟି
ହଁ ସେଇଟା ସେଇଟା ତାପରେ ଅ ଆମେ ତ ଜାଣିଛୁ ଏଠିକି କଣ କଣ ପାଇଁ କି ହଉଛି ବୋଲିକି ଆମେ ଆମ ହିସାବରେ ଚେଷ୍ଟା କରିବା କି ଯେମିତି ଆମେ ପରିବତ ପୁରା ଦୁନିଆକୁୁ ପରିବର୍ତ୍ତନ କରିପାରିବାନି ତ ଆମେ ପରିବର୍ତ୍ତନ ଆମେ ନିଜଠୁ ଅ ଆରମ୍ଭ କରିବା ଉଚିତ ହୁଁ ହ। ସେମିତିଁ ଯଦି କିଛି ଆମେ ଯଦି ଏଇ ଜାଗାରେ କିଛି ସାହାଯ୍ୟ କରିପାରିବା ଯଦି କି ବିଶ୍ଵର ତାପମାତ୍ରା ଯେମିତି ଟିକେ କମ ହେଇଯାଉ ସେଥିରେ ଯଦି ଆମର କିଛି ଯୋଗଦାନ ରହେ ତାହଲେ ଆମେ ଏମିତି କିଛି କାମ କରିପାରିବା ଯେମିତି କି ଆମେ ଯଦି କମ ଆପଣ ଆପଣ ବି ତ ସମସ୍ତେ ଆଜାି ଆଜିକା ଡେଟରେ ସମସ୍ତେ ଗାଡି ଚଲାଉଛନ୍ତି ଯଦି କମ ବାଟ ଯାଉଛନ୍ତି କହିଲେ ଆପଣ ୟା ତ ଚାଲିକି ଯାଆନ୍ତୁ ନହେଲେ ଟିକେ ସାଇକେଲ ବ୍ୟବହାର କରନ୍ତୁ ସେଇଥିରେ ଯୋଉ ସେଇଥିରୁ ଯାହା ଯୋଉ କାର୍ବନ ଡାଇଅକ୍ସାଇଡ ଯୋଉଟା ବାହାରେ ଅଙ୍ଗାରକାମ୍ଲ ଆମର ଯୋଉ ବାହାରେ ସେଇଥିରୁ ଟିକେ ମାନେ ଆମେ ତାକୁ ଟିକେ କମ କରିପାରିବା। ସେଇଥିରେ କିଛି ମାତ୍ରାରେ ହଁ କିଛି ମାତ୍ରାରେ ବି ଆମେ କମ କରିପାରିବା ଆଉ ଯୋଉ ଲାଇଟ ବଲବ ଆମେ ଘରେ ୟୁଜ୍ କରୁଛେ ସିଏ ବି ଚେଷ୍ଟା କରିବା ଯୋଉଟା କମ କମ ଏନର୍ଜି ଯୋଉଟା ଖାଉଥିବ ଆମେ ସେଇଗୁଡାକ ଲଗେଇ ପାରିବା ଗଛ ଲଗେଇ ପାରିବା ନିଜ ନିଜ ଘରେ ନିଜ ଜାଗାରେ କାହିଁକି ନା ବାହାରେ ତ ସବୁ ଗଛ କଟା ହେଇଯାଉଛି ତ ଆମେ ଚେଷ୍ଟା କରିବା କି ପୁରା ଜଙ୍ଗଲ ତ ବନି ପାରିବେନି ଘରେ କିନ୍ତୁ ଚେଷ୍ଟା କରିବା ଆମ ଦ୍ଵାରା ଯେ ଯେତିକି ହଉଛି ଆମେ ସେତିକି କରିପାରିବା।
ତେଣୁ ଯେମିତି କହିଲେ ପ୍ରତ୍ୟେକ ପ୍ରତ୍ୟେକ ବ୍ୟକ୍ତି ଯଦି ଗୋଟେ ଗୋଟେ ବି ନିଜର ବାରିରେ ଅଗଣାରେ ବୃକ୍ଷରୋପଣ କରନ୍ତି ତ ଏହା ବହୁତ ଫଳପ୍ରଦ। ନିହାତି ଭାବରେ କାରଣ ଦିନକୁ ଦିନ ଯେମିତି ଆମର ସବୁ ଏସିି ର ବ୍ୟବହାର ଗ୍ରୀଷ୍ମ ଋତୁ ପାଇଁ ବଢିବ ବଢି ଚାଲିଛି ତ ପ୍ରତ୍ୟେକଙ୍କ ଘରେ କିଛି ଏସି କେତେ ତିନି ଚାରିଟା ର ମିନିମମ୍ ତ ଗୋଟେ ଦିଟା ଲାଗୁଛି। ତ ସେଥିରୁ ଯୋଉ ସବୁ ଗ୍ୟାସ୍ ନିର୍ଗତ ହଉଛି ନିହାତି ଭାବରେ ବାୟୁମଣ୍ଡଳ ଦିନକୁ ଦିନ ଅଧିକ ଉତ୍ତପ୍ତ ହଉଛି ଅଧିକ ପ୍ରଦୂଷିତ ହଉଛି ତ ଲୋକମାନେ କେବଳ ନିଜର ଏମିତି ଚାହୁଁଛନ୍ତି ନିଜର କମ୍ଫର୍ଟ ଜୋନ ରେ କେବଳ ତାର ସମାଧାନର ବାଟ ନ ଦେଖି ନିଜର କେମିତି ସବୁ ଫାଇଦ ସେଇଟା ହିଁ ଦେଖୁଛନ୍ତି
ହୁଁ ହୁଁ ହୁଁ ସେଇଆା ମାନେ ସେମାନେ ପୁରା ଜିନିଷ କଣ ହଉଛି ଏତେ ବଡ ହିସାବରେ ଭାବିବା ପାଇଁକ ବି ସେମାନେ ଭାବି ବି ପାରନ୍ତିନି କାହିଁକିନା ସେମାନେ ତ ନିଜର ଯାହା ଦରକାର ସେଇ ହିସାବରେ ସମସ୍ତେ ଜିନିଷ କରନ୍ତି ନା ତ ଏବେ ଯଦି ଜଣଙ୍କୁ ଘର ଦରକାର ହଉ। ସେ ଆଜିକା ଡେଟ୍ ରେ କେହି ବି ଚାହିଁବେନି କି ଆମେ ଘରେ ଗୋଟେ ମାଟି ଘର ବନେଇବୁ।ସେମାନେ ତ ସବୁବେଳେ ଆ ମାନେ ସମସ୍ତେ ଗୋଟେ କଂକ୍ରିଟ ବାଲା ଘର ଚାହିଁବେ ଏ ଆ ଚ୍ଚାହିଁବେ। ହୁ ଏ ତା ପଛରେ ବି କାରଣ ଅଛି।କାହିଁକି ନା ଆ ବର୍ଷା ମାସରେ ମାଟି ଘରରେ କେତେ ଅସୁବିଧା ହୁଏ ତ ସେମାନେ ସେଇ ହିସାବରେ ଆଉ ଏଇ ଘର କଂକ୍ରିଟ ବାଲା ବନିବା ଯୋଗୁ ମାନେ ଯୋଉ ରେଡିଏସନ ଆସୁଛି ଯାହାବି ସୂର୍ଯ୍ୟର ସେଇଥିରୁ ପୁଣି ଯାଇପାରୁନି ତ କେତେ ଖରା ସବୁ ଆବଜର୍ଭ ହେଇଯାଉଛି।ସେଇଥିପାଇଁ କି ପୁଣି କେତେ କେତେ କଣ ମାନେ କେତେ ତାପମାତ୍ରା ସେଇଥିରେ ବଢୁଛି ତ ଆମେ ୟାକୁ ତ ବନ୍ଦ କରିପାରିବାନି କାହିଁକି ନା ଦିନକୁ ଦିନ ଆଗକୁ ବଢିବା ବି ସେଇଟା ବି ପାଇଁ କି ଜରୁରୀ ଆଉ ତାପମାତ୍ରା ନ ବଢୁ ସେଇଟା ବି ଆମ ପାଇଁ ଜରୁରୀ। ତ ଆମେ ବା ସେଇଥିରେ ଆମର କିଛି ଅଭ୍ୟାସରେ ଯଦି କିଛି ପରିବର୍ତ୍ତନ ଆଣିପାରିବା ତାହେଲେ ସେଇଟା ଆମକୁ ସାହାଯ୍ୟ କରିବ ଏସବୁ ଜିନିଷରୁ ବାହାରିବା। ବାଇ।
ନିହାତି ଭାବରେ। ତ ମତେ ୟାର୍। ଏଥିପାଇଁ ବି ଏମିତି ବି ଅନୁଭବ ହୁଏ କି ଯେମିତି କି ଆମର ସାମାଜିକ ଗଣମାଧ୍ୟମରେ ଏଇ ସବୁ ଆଲତୁ ଫାଲତୁ ଖବର ଛଡା କି ଆମେ ପ୍ରତ୍ୟେକ ନାଗରିକ। ଙ୍କର ସମାଜ ପ୍ରତି କିଛି ଅଛି। ସରକାରଙ୍କର ବି କିଛି ପଦକ୍ଷେପ ନେବା ଜରୁରୀ। କି ମନେକର ସେ ଏମିତି କିଛି ନିୟମ କରନ୍ତି ପ୍ରତ୍ୟେକ ମାସ ପରା ଏଇ ଦିନ ଆମର ଏମିତି କିଛି ହୁଅନ୍ତା କି ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ କିଛି ହଉ ନିଜ ପାଖାପାଖି ରାସ୍ତା ପାର୍ଶ୍ଵରେ ଗୋଟେ ବୃକ୍ଷରୋପଣ କରନ୍ତୁ ତ ଏଇଟା ବହୁତ ବଡ ଗୋଟେ ସେ ମତେ ଲାଗୁଚି
ହୁଁ ହୁଁ ହୁଁ ହୁଁ ହୁଁ ସେଇଟା କଡାକଡି ହିସାବରେ ଏବେ ଯାଇ କରୁନାହାନ୍ତି। କିନ୍ତୁ ସରକାର ଇଏ କରାଉଛନ୍ତି କି ତମେ ନିଜ ଇଚ୍ଛାରେ ଯୋଉ ଲଗାଉ ବୋଲି କୁହନ୍ତି। କହୁଛନ୍ତି ତାକୁ ଯଦି ବାଧ୍ୟ କରିଦିଅନ୍ତେ କହିଦିଏ।
ନିହାତି ଭାବରେ ବହୁତ ଭଲ ହୁଅନ୍ତା କାରଣ ଯୋଉ କୌଣସି ଜିନିଷ ଅତି ସହଜରେ କିଏ କହିତି ତ ଲୋକମାନେ ସହଜ ତାକୁ ଏତେ ସହଜରେ ହଁ
ଗ୍ରହଣ କରିପାରନ୍ତିନି ହଁ ଉଁ ହୁଁ ଠିକ। କହିଛନ୍ତି ଆପଣ ଏସବୁ ହିଁ ହୁଏ ତ ଆମେ ସମସ୍ତଙ୍କୁ ତ କିଛି ପରିବର୍ତ୍ତନ ସମସ୍ତଙ୍କ ଭିତରେ ଆଣିବାକୁ ଆମକୁ ବହୁତ ଟାଇମ ଲାଗିଯିବ ଆମେ କରିବା ଆମେ ନିଜ ଭିତରେ ସେ ସବୁ ଜିନିଷ ଷ୍ଟାର୍ଟ କରିବା।
ନିହାତି ଭାବରେ। ଆପଣଙ୍କର ଏଇ ମାନେ କି ଛି ଆମର ପରିବେଶ ପ୍ରତି ସମାଜ ପ୍ରତି କି ଭାବନା ଚିନ୍ତାଧାରା ଉପ୍ପ ଶୁଣିକି ବହୁତ ଖୁସି ଲାଗିଲା କି।
ହୁଁ ହୁଁ ଆପଣଙ୍କ ସହିତ ଏବେ କଥା ଥା ହେଇକି ମତେ ବହୁତ ଭଲ ଲାଗିଲା ମ୍ୟାଡମ୍ ଥାଙ୍କ୍ୟୁ।
ଧନ୍ୟବାଦ।
ହୁଁ।